ହ୍ୟାଲୋ ହାଲୋ ମାଡ଼ାମ ନମସ୍କାର ମ୍ୟାଡ଼ାମ ନମସ୍କାର। ହଁ ମ୍ୟାଡ଼ାମ୍ ମ୍ୟାଡ଼ାମ୍। ଆପଣ ଆଜି କଣ ରୋଷେଇ ପସ୍ତୁତ କରିଛନ୍ତି କେ କହିବେ? ମ୍ୟାଡ଼ାମ ମୁଁ ଆଜି କରିଥିଲି ମଟର ସୁପ୍।
ଆଉ ଆଳୁ ପକୁଡ଼ି।
ମ୍ୟାଡ଼ାମ କୁହନ୍ତୁ ମଟର ସୁପ୍ କେମିତି ବନେଇଥିଲେ କୁହନ୍ତୁ? ମାଡ଼ାମ ମଟର ସୁପ୍ ବନେଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ ହଉଛି ମଟର ପ୍ରଥମେ ମଟରକୁ ଆମେ ପାଣିରେ ବତୁରେଇ ଦବା। ଆ ଘଣ୍ଟେ ଖଣ୍ଟେ ଛାଡ଼ି ସାରିଲା ପରେ ଆ ପ୍ରେସର କୁକର ଗରମ କରିକି ସେ ସେଥିରେ ମଟରକୁ ପକେଇବା ଆଉ ଆମ ସ୍ଵାଦ ଅନୁସାରେ ଲୁଣ ହଳଦୀ ଦେଇକି ମଟରକୁୁ ଦିଟା ସିଟି ଦବା। ଦିଟା ଶିଟି ଦେଇ ସାରିଲା ପରେ ବଟରକୁ ଆମେ ଅନ୍ୟ ଏକ ପାତ୍ରକୁ ନେଇ ଆସିବା। ଆଜ୍ଞା ଅନ୍ୟ ଏକ ପାତ୍ରକୁ ଆଣି ସାରିଲା ପରେ ସେଥିରେ ଆମେ
ଆମେ ସେଥିରେ ପକେଇବା କଟା ପିଆଜ।
ଜ ଆଜ୍ଞା। ବିଲାତି କାକୁଡ଼ି ଆଉ ଧନିଆ ପତ୍ର। ଜିରା ଲଙ୍କା ଗୁଣ୍ଡ ଆ ଲେମ୍ବୁ ଟିକେ ଚିପୁଡ଼ିବା। ଆଜ୍ଞା ଆଉ ଲେମ୍ବୁ ଚିପୁଡ଼ି ସାରିଲା ପରେ ସେଥିରେ ଆମ୍ବୁଲ କୁ ଦଳିକି କଞ୍ଚାଲଙ୍କା ଭାଙ୍ଗି କି ତାକୁ ଟିକେ ଚଟା ଚଟି ପାଗ ବନେଇକି ତା ଦେହରେ ଆଡ଼୍ କରିବା। ଆଜ୍ଞା ସେଟା ବହୁତ ଖାଆ ପାଇଁ ଟେଷ୍ଟି ଲାଗିବ ସେଥିପାଇଁ। ଆଜ୍ଞା ଆଉ ଆପଣ ଚାହିଁଲେ ଆପଣଙ୍କ ଯାହା ଆଡ଼େ କରିପାରିବେ ଆଉ କିନ୍ତୁ ମୁଁ ଆଜି ଏତିକି ଆଡ଼ କରିଥିଲି। ଆଜ୍ଞା ଆଉ ଏଇଟା ମୋର ବନି ଯାଇଥିଲା ମଟର ସୁପ ର ରେସିିପି। ଜ୍ଞା ଆଳୁ ପକୁଡ଼ି ଲି ଆଳୁ ପକୁଡ଼ିକି ବନେଇବା ଆଜ୍ଞା ପ ଆଳୁ ପକୁଡ଼ି ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ ହଉଛି ବେଶ ସନ ଆଜ୍ଞା ଆଳୁ ଆଜ୍ଞା ଲୁଣ କଞ୍ଚାଲଙ୍କା ଧନିଆ ପତ୍ର ଭୂଷଣ ପତ୍ର। ଫାଷ୍ଟ ଆମେ ବେଶ୍, ପିଆଜ ପକେଇ ନାହାନ୍ତି?
ଆଜ୍ଞା
ଆଜ୍ଞା, ପିଆଜ ପକେଇ ନାହାନ୍ତି?
କାଉଥିରେ?
ଆଳୁ ପକଡାରେ ପିଆଜ ପକଉନାହାନ୍ତି ମ୍ୟାଡ଼ାମ? ହଁ ମୁଁ ଆବଶ୍ୟକ ସାମଗ୍ରୀ କହୁଛି ଆପଣ ମଝିରେ କଣ କହୁଛନ୍ତି? ଆଜ୍ଞା ହାଲୋ ଆଜ୍ଞା କୁହନ୍ତୁ, ହଁ ଭୃସଙ୍ଗ ପତ୍ର।
ଏବଂ ପିଆଜ।
ଚ ଆଜ୍ଞା।
ବେସନକୁ ଗୋଟେ ପାତ୍ରରେ ଢାଳିବା ଆମେ, ଆମ ଯେତିକି ଆବଶ୍ୟକ ଅନୁଯାୟୀ ବେସନ ଦର ଦର ସେତିକି ବେସନ ଆମେ ଦବା, ଗୋଟେ ପାତ୍ରରେ। ବେସନ ଦେଇ ସାରିଲା ପରେ, ଆମେ କାଟିକି ରଖିଥିବା ଆଳୁ ଏବଂ ପି ପିଆଜକୁ ସେଥିରେ ଆଡ କରିବା, ଆଉ କଞ୍ଚା ଲଙ୍କା ମଧ୍ୟ ପକେଇବା, ଜିରା ପକେଇଲେ ବି ଆହୁରି ଭଲ ଲାଗିବ, ଆପଣଙ୍କ ସ୍ଵାଦ ଅନୁସାରେ ଆପଣ ପକେଇବେ ଆଉ, ଜିରା ପକେଇଲେ ବି ବହୁତ ଟେଷ୍ଟ ଲାଗ ଜିରା ପକେଇକି, ପାଣି ଦେଇକି, ସେଥିରେ ଗୋଳିବେ ଆଉ ଲୁଣ ପ ପକେଇବେ, ଖାଇବା ସଡା ଯଦି ପାରୁଛନ୍ତି, ଟିକେ ପକେଇଲେ ସେ ଟିକେ ଭଲ ଭାବରେ ଫୁଲିବ ଆଉ।
କୋଉ ଆଜ୍ଞା
ସେତକ ପକେଇକି, ଆମେ ଗୋଳେଇବା, ଗୋଳେଇ ସାରିଲା ପରେ ଏପଟେ କରେଇରେ ତେଲ ଗରମ କରିବା, ତେଲ ଗରମ ହେଇ ସାରିଲା ପରେ ଆମେ କି ଗୋଳେଇକି ରଖିଥିବା, ବ୍ୟାଟରକୁୁ ସେଥିରେ ଆମେ ଛାଣିବା। ଛାଣି ସରିଲା ପରେ ରେଡି ହେଇଯିବ ଆମର ଗରମ ଗରମ ଆଳୁ ପକୁଡି ଆଉ ଏଇ ରେସିପି ଟା ଖାଇବାକୁ ବହୁତ ଟେଷ୍ଟ ଲାଗିବ। ଆଉ ବହୁତ ମାନେ କ୍ରଞ୍ଚି ବି ହେଇଥିବ।
ବି ହେଇଥିବ। ଆଜ୍ଞା
ଆଜ୍ଞା ମ୍ୟାଡାମ ଆଉ ଆପଣଙ୍କ ଘରେ ଆପଣ ଆଜି କଣ ରୋଷେଇ କରିଥିଲେ? କିପରି ଭାବରେ ପ୍ରସ୍ତୁତ କରିଥିଲେ? ତାର ପ୍ରସ୍ତୁତ ପ୍ରଣାଳୀ, ଆଉ ରେସିପି କୁହନ୍ତୁ?
ଆଜ୍ଞା ମୁଁ ଆଜି ବନେଇଥିଲି ଚିଙ୍ଗୁଡି ମାଛ, ମା-ମାଛ ମୁଣ୍ଡ, ଡାଲମା। ତାର ପ୍ରସ୍ତୁତି ପ୍ରଣାଳୀ ହେଲା, ଆଗ ପ୍ରଥମେ ଆମେ ପରିବା କାଟିବା। ପରିବା ଆମେ କଣ ନବା ନା କଖାରୁ, ଆଳୁ। ଉଁ ବିନ୍, ଝୁଡ଼ଙ୍ଗ, ବାଇଗଣ, ଟମାଟୋ। କାଙ୍କଡ ଭଣ୍ଡା ଯଦି ନେଇପାରିବେ ଆପଣ ନେଇପାରିବେ ମୁଁ ଆଜି ଏତିକି ପରିବା ନେଇଥିଲି ତାପରେ ପରିବାକୁ କା ପରିବାକୁ ଆମେ ପ୍ରଥମେ କାଟିଦେଲେ କାଟିକି ତାକୁ ପାଣି ଦେଇ ଭିଜେଇକି ଥୋଇଦେଲେ ତାପରେ ମାଛ ମୁଣ୍ଡ ଆଉ ଚିଙ୍ଗୁଡି ଚିଙ୍ଗୁଡି ଟିକେଏ ବଛା ବଛି କରି ତାକୁ ପିଛୁଳେଇ ଦେଲେ ତାପରେ ମାଛ ମୁଣ୍ଡ ସେମତି ଉ ସଫା କରିଦବା ପିଛୁଳେଇଦବା କରିସାରିଲା ପରେ ତା ଦେହରେ ଟିକେ ହଳଦୀ, ଲୁଣ ଚିଙ୍ଗୁଡିରେ, ମାଛରେ ଗୋଳେଇଦେବେ ମାଛରେ ମାଛରେ ଗୋଳେଇ ସାରିଲା ପରେ ଆମେ ମସ ମସଲା ପ୍ରସ୍ତୁତ କରିବା, ମସଲା ପ୍ରସ୍ତୁତ କରିବା କଣ ଅଦା, ରସୁଣ, ପିଆଜ ଆମେ ଗ୍ରାଇଣ୍ଡିଙ୍ଗ କରିବା
ଆଜ୍ଞା
ତାପରେ କଟା ପିଆଜ କିଛି ନେଇଥିବା, କଟା ପିଆଜ ନେଇଥିବା ଆଉ ଟମାଟୋ ନେଇଥିବା ପ୍ରଥମେ ମସଲା ଆମର ହେଇଗଲା, ଗୁଣ୍ଡ ମସଲା ଆମେ, ଡାଲମା ହେଇ ସାରିଲା ପରେ ଗୋଟେ ଗୁଣ୍ଡ ମସଲା ଦବା। ଗୁଣ୍ଡ ମସଲା କଣ ନେବା ଜିରା ଶୁଖିଲା ଲଙ୍କା ଆଉ ଡାଲଚିନି ଖଣ୍ଡେ ଗୋଲମରିଚ। ଗୁଜୁରାତି ଆକୁ ଆମେ ସବୁ ଅଳ୍ପ ଇଏରେ ଭା ଜି ଦବା ଭାଜି ସାରିଲା ପରେ ଆକୁ ଗୋଟେ ଆମେ ଗୁଣ୍ଡ ପ୍ରସ୍ତୁତ କରିଦବା। ଏଇଟା ପଛରେ ଦିଆହବ ତାପରେ ମୁଁ ଏ ପ୍ରଥମେ ତେ କରେଇ ବସେଇକି ତେଲ ଗରମ କରିବି ସୋରିଷ ତେଲ। ସୋରିଷେଲ ଗରମ କରିସାରିଲା ପରେ ଏ ମାଛ ମୁଣ୍ଡ। ପ୍ରଥମେ ଭାଜିଲି ମାଛ ମୁଣ୍ଡ ଭାଜି ସଇଲା ପରେ ଚିଙ୍ଗୁଡି ମାଛ ଭାଜିଲି ଚିଙ୍ଗୁଡି ମାଛକୁ ଭାସି ଭାଜି କଢା ସଇଲା ପରେ ତାପରେ ଡାଲମାକୁ ମୁଁ ଇଏ ପ୍ରଥମ ଆଗ ଗୋଟେ ପ୍ରେସର ବସେଇଲି ତା ଦେହରେ କିଛି ପାଣି ଦେଇକି ପରିବା ମୁଁ ସବୁ ଯାହା କାଟିକି ରଖି ଥିଲି ପ୍ରେସର ଦେହରେ ସବୁ ଦେଲି।
ଆଜ୍ଞା।
ପାଣିରେ ସବୁ ପକେଇଲି ତାପରେ ପକେଇଲି ହରଡ଼ ଡାଲି ମୁଗ ଡାଲି ମୁଗ ଡାଲି ହରଡ଼ ଡାଲି ପିଛୁଳେଇକି
କେତିକି କ୍ଵାଣ୍ଟିଟିର କଣ ନେଇଥିଲେ ହରଡ଼ ଡାଲି ମୁଗ ଡାଲି।
ହର ଡାଲି ମୁଁ ନେଇଥିଲି ତିନିଶହ ଗ୍ରାମ। ମୁଗ ଡାଲି ନେଇଥିଲି ମୁଁ ଶହେ ଦେଢଶହ ଗ୍ରାମ ନେଇଥିଲି। ନେଇଥିଲି ତାପରେ ତାପରେ ପରିବା ଡାଲି ଆମେ ସବୁ ଗୋଟେ ପ୍ରେସରରେ ପକେଇବା। ତାପରେ ହଳଦୀ ଲୁଣ ପକେଇବା ତାପରେ ବାଇଗଣ ଟମାଟୋ ତା ଦେହରେ ପକେଇବା। ପକେଇ ସାରିଲା ପରେ ଦୁ ହୁଇସିଲ ଆମେ ଗୋଟେ ହୁଇସିଲ ଦବା ଗୋଟେ ହୁଇସିଲ ଦେଇ ପାଞ୍ଚ ଦଶ ମିନିଟ୍ ଛାଡି ଦେଇକି ଛାଡି ଦେଇେଇକି ହୁଇସିଲ ଟାକୁ ଆମେ କାଢିଦେବା କାହିଁକିନା ଆମର ବେଶୀ ସିଝି ଗଲେ ତ ତରକାରୀ ତ ଟେଷ୍ଟ ଲାଗିବନି ନା। କାଢ଼ୀଦବା ସେଇ ଟୋଟା ଆଜ୍ଞା ଡାଲମାଟା ଟେଷ୍ଟ ଲାଗିବନି ତାପରେ କାଢିଦବା ତାପରେ ପ୍ର ପୁଣି କରେଇ ବସେଇବା ମସଲା ଆମର କଷେଇବା। ପ୍ରଥମେ କରେଇ ବସେଇବା ସୋରିଷ ତେଲ ପକେଇବା ଆଜ୍ଞା। ସୋରିଷ ତେଲ ପକେଇବା କରେଇ ଗରମ ହେଲେ ସୋରିଷ ତେଲ ପକେଇବା।
ହୁଁ।
ତାପରେ ତେଜପତ୍ର ଖଣ୍ଡେ ତାପରେ କ ଚାଲଙ୍କା ଯଦି ଆପଣ ପକେଇ ପାରିବେ ଆପଣଙ୍କର ହିସାବ ରେ ପକେଇବେ। ତାପରେ କଟା ରଖି କଟା ହେଇ ରଖିଥିବା ପିଆଜ କୁ ପକେଇବା। ପିଆଜ ଟିକେ ବ୍ରାଉନ କଲର ହେଇସାରିଲା ପରେ ଯୋଉ ଅଦା ରସୁଣ ପେଷ୍ଟରେ ଆମେ ରଖିଥିଲେ ତାପରେ ସେ ପିଆଜ ତେଲ ପିଆଜ ଯୋଉ ବ୍ରାଉନ କଲର ହେଇସାରିଥିବ ତାପରେ ଅଦା ରସୁଣ ପିଆଜକୁ ଆମେ ପକେଇବା। ପକେଇ ସାରିଲା ପରେ ଅଳ ଅଳ୍ପ ସମୟ ତାକୁ କଷିବା। ଦେଖିବା ତେଲ ଆଉ ମସଲା ଯଦି ମାନେ ଛାଡି ଯାଇଥିବ ମସଲାରୁ ତେଲ ତାହେଲେ ଆପଣ ଜାଣିବେ ଯେ ମସଲା ଟା ହେଇଗଲା କଞ୍ଚା ବାସ୍ନା ତାର ପଳେଇଲାଣି ହେଇଗଣି ମସଲା ଟା। ତାପରେ ଆମେ ମାଛ ମୁଣ୍ଡ ଆଉ ଚିଙ୍ଗୁଡି ରଖିଥିଲେ ଯୋଉ ତାକୁ ଭାଜିକି ତାକୁ ସବୁ ମସଲା ରେ ପକେଇଦବା ମସଲାରେ ପକେଇ ତାକୁ ପାଞ୍ଚ ଦଶ ମିନିଟ ଟିକେ କଷିବା। କରିସାଇଲା ପରେ ତାପରେ ଡାଲମା ଆମର ଯୋଉ ସିଯେଇକି ରଖିଥିବା ଡାଲମା ଡାଲମାକୁ ଆମେ ଡେଇକୁ ମସଲା ଦେହରେ ଓଜାଡି ଦବା।
ଆଉ ଆପଣ ମ୍ୟାଡାାମ ଲୁଣ କେତେବେଳେ ପକେଇଲେ?
ଲୁଣ ହଳଦୀ ଆମର ପଡି ଯାଇଥିଲା ମାଛ ମୁଣ୍ଡ ଚିଙ୍ଗୁଡିରେ ଭଜା ହେଇଥିଲା। ଆଉ ଡାଲମା ଯୋଉ ସିଝିଲା ବେଳେ ବି ଆମର ଲୁଣ ହଳଦି ଆମେ ପକେଇ ଦେଇଥିଲୁ।
ଆଉ ସେଥିପାଇଁ ଆଉ ଏଥିରେ ଲୁଣ ହଳଦୀ ପକେଇଲେନି ମସଲାରେ।
ନାଇଁ ମ୍ୟାଡାମ ଆଉ ମୁଁ ଲୁଣ ହଳଦିଆ ପକେଇନି ଯଦି ହବ ଅଳ୍ପ ଅଳ୍ପ ଟିକେ ମସଲା କଷେଇବା ପାଇଁ ଟିକେ। ଲୁଣ ପକେଇବ ତ ହଳଦୀ ତ ଆମର ପକେଇ ଦେଇେଚୁ ଆଉ ଡାଲମାରେ ଏକାଥାରେ ଆଉ। ଆଉ ତାପରେ ମସଲା ଡାଲମାକୁ ଆମେ ମସଲା ଦେବୁ। ହାଲୋ।
ହଁ କୁହନ୍ତୁ।
ଡାଲମାକୁ ମସଲା ଦେହକୁ ଓଜାଡି ଦବା ଓଜାଡି ସିରିଲା ପରେ ତାକୁ ପାର୍ ପାଞ୍ଚ ଦଶମୀଣ୍ଟି ଆମେ ରଖିଦବା ଫୁଟିବା ପାଇଁ। ଡାଲ୍ମାଟା ଫୁଟିଆସିଲା ବୁଲି ଆସିସାରିଲା ପରେ ତାପରେ ଆମେ ଯୋଉ ମସ ମସଲା ଗୁଣ୍ଡ କରିଥିଲେ ଜିରା ଲଙ୍କା ସୁକ୍ ଯୋଉ ଇଏ କରିଥିଲେ ସବୁ। ଡାଲଚିନି ଗୋଲମରିଚ ତାକୁ ସବୁ ଭାଜି ରଖ୍ ତାକୁ ସବୁ ଡାଲମାରେ ଆମେ ପକେଇଦବା। ଡାଲମାରେ ପକେଇ ସାରିଲା ପରେ ଧନିଆ ପତ୍ ପତ୍ର ଆମର କାଟିକି ରଖିଛେ କାଟିକି ଧନିଆ ପତ୍ରକୁ ପକେଇଦବା। ପକେଇ ସାରିଲା ପରେ ସେ ଟିକେ ଫୁଟିଗଲେ ଟିକେ ଫୁଟ୍ ଫୁଟି ଆସିଲା ପରେ ଆମର ପ୍ରସ୍ତୁତି ହେଇଗଲା ମାଛ ମୁଣ୍ଡ ଚିଙ୍ଗୁଡି ଡାଲମା।
ହଁ ହଁ ଏଇ ଉପାୟରେ ତାହେଲେ ଆପଣ ମାଛ ମୁଣ୍ଡ ଚିଙ୍ଗୁଡି ଡାଲମା ଘରେ ପ୍ରସ୍ତୁତ କରିଛନ୍। ଦେ ହଁ ଆପଣଙ୍କ
ଏଟା ଆପଣ ଥରେ କେବେ ବନେଇକି ଖାଇବେ ତାପରେ କହିବେ କେମିତି କଣ ହେଇଛି।
ହାଲୋ।
ତରକାରିଟା।
ପ୍ରସ୍ତୁତ ବନେଇବି ଯଦି ମତେ ମାଛମୁଣ୍ଡ ଡାଲମା ଲାଗ ଏପରି ଭାବରେ କରିବି ଆପଣବି ପ୍ରସ୍ତୁତି ପ୍ରଣାଳି ଭାବେ
ଆପଣ ମଟର ଆଳୁପକୁଡି ଟିକେ ଟିକି ତିଆରି କରିବେ ଆଳୁ ପକୁଡି ଟି ଆଉ ଆପଣଙ୍କୁ କିପରି ଲାଗିଲା ଆପଣ ପ୍ରସ୍ତୁତ କରିକି ମତେ ଜଣେଇବେ ଯଦି ଆ ଭିତରେ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବାର ଅଛି ଆପଣ ମତେ ପଚାରି ପାରିବେ।
ଆଜ୍ଞା।
ହଁ ମ୍ୟାଡ଼ାମ ଆଜିର କଲ୍ ଟିକୁ ମୁଁ ଏଇଠି ଏଇଠି ସମାପ୍ତ କରୁଚି ରଖୁଛି ଧନ୍ୟବାଦ।
ଆଜ୍ଞା ଆଜ୍ଞା ମ୍ୟାଡ଼ାମ ଧନ୍ୟବାଦ।